ହ୍ୟାଲୋ।
ହଁ ହ୍ୟାଲୋ।
ହଁ କୁହନ୍ତୁ।
କଣ କରୁଛନ୍ତି।
ଏଇ ହଉଚି ଏଇନା ତ ରୋଷେଇ ଟାଇମ ଏନା ଟିକେ ରୋଷେଇ କରୁଥିଲେ ତାପରେ ଆପଣଙ୍କ କଥା ମନେ ପହିଲା ତ କଲ ଟିକେ କରିଦେଲି ଆଉ।
ଅହୋ ଭଲ ଆଉ।
ଆଉ ତମ ଆଡେ ରଥଯାତ୍ରା କେମିତି ହଉଛି।
ଆମର ତ ରଥ ଏଠି ବହୁତ ବଡ ଆକାରରେ ହୁଏ ସୁକିନ୍ଦା ବୋଲି ଜାଣିଛନ୍ତି ନା ଜାଗା ଟା?
ହଁ ହଁ ମୁଁ ଜାଣିଛି ସୁକିନ୍ଦାରେ ଭଲ ରଥଯାତ୍ରା ଟାଣ ହୁଏ ମୁଁ ଜା ଜାଣି ଯେ ବହୁତ ଭକ୍ତମାନେ ହେ ଯାଆନ୍ତି।
ହୁଁ ବଡ କରିକି ହୁଏ ରଥଯାତ୍ରା। ବହୁତ ଦୋକାନ ବଜାର ବି ପଡେ ବହୁତ ଭଲ ଆକାରରେ ବି ହୁଏ। ଆପଣଙ୍କ ଆଡେ କେମିତି ହୁଏ?
ଆମର ତ ଏଇଠି ସେମିତି କିଛି ଏମତି ଛୋଟ ମାନେ ଛୋଟ ଆଗର କଣ ଗାଁ ରେ ନା ସେଥିପାଇଁ ଛୋଟ ଆକାରର ହଉଛି ରଥଯାତ୍ରା ହୁଏ। ଆଉ ଛୋଟ ହଉଛି ରଥଯାତ୍ରା ବନାନ୍ତି ସେଇ ସେରେ ହଉଛି ସାହିରେ ବୁଲାନ୍ତି। ଆଉ ଭୋଗର ଭୋଗ ବି ଦିଅନ୍ତି। ଆଉ ମାଉସୀ ମା ଟିକେ ର ହଉଛି ଯାଆନ୍ତି ଭଗବାନ। ଅ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏମାନେ ଯାଆନ୍ତି। ସେଠି ହଉଛି ମାଉସୀ ମା ହୁଅନ୍ତି ସେଠି ରୁହନ୍ତି ତାପରେ ଏମତି ବୁଲାବୁଲି କରିକି ଆମ ତ ଯେହେତୁ ଛୋଟ ସେଥିପାଇଁ ଆମେ ଜଣେ ଭାବିଛୁ ଏଇ ବର୍ଷ ଯିବୁ ବୋଲି ପୁରୀ କି ମୁଁ ହଉଛି ରଥଯାତ୍ରା ଟିକେ ଦେଖି। କି ଆସିବୁ କାରଣ ଜଗନ୍ନାଥଙ୍କୁ ଟିକେ ନ ଦେଖିଲେ ଆଉ ମନ ଟା ଖୁ ଲାଗିବନି ନା ସବୁବେଳେ ଘରେ ଘରେ ବସି ରହିଲେ ଆଉ ଭଲ ଲାଗିବ କି? ଆଉ ଦିନେ ନା ଦିନେ ଗୋଟେ ହୁଁ ଦିନେ ଯାହା ହେଲେ ଗୋଟେ ଗୋଟେ ଟାଇମ ବାହାର କରିକି ଟିକେ ବୁଲି ଗଲେ ମନ ଟା ଟିକେ ଖୁସି ଲାଗିବ। ଏମିତି ତ ସବୁବେଳେ ସଂସାର ହଉଛି ରେ ହଉଛି ଛନ୍ଦି ହଉଛି ତା ମାନେ ଆଉ ଟିକେ ବୁଲାବୁଲିରେ ଭଗବାନଙ୍କୁ ଟିକେ ଜଗନ୍ନାଥଙ୍କୁ ଟିକେ ଦର୍ଶନ କଲେ ମନଟାରେ ବି ବହୁତ ଖୁସି ରହିବ। ଆପଣ କଣ ଭାବୁଛନ୍ତି ଏଇ ବର୍ଷ ଦଶ ହଉଛି ରଥଯାତ୍ରା କୁ ଯିବେ ନା ନାହିଁ?
ଆମର ତ ଏଠି ଯେତେ ହେଲେ ବି ବହୁତ ବଡ ଆକାରରେ ହୁଏ ସବୁ ବର୍ଷ ମୁଁ ଏଇଠି ହିଁ ରୁହେ। ଯଦି ଜଗାର ଡୋରି ଲାଗିବ ତାହେଲେ ଯିବି ଆଉ।
ଅ ହଁ।
ଅ ପ୍ରତିବର୍ଷ ଏଇଠି ହିଁ ରଥଯାତ୍ରା ପାଳେ ମୁଁ। ତ ଦେଖିବା ଆଉ ସେଟା ସମୟ ଉପରେ ନିର୍ଭର କ
ହୁଁ ହୁଁ ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା, ମା, ସାନ ଭଉଣୀ, ମୁଁ ଆଉ।
ହୁଁ ହୁଁ ପଢ଼ା ପଢ଼ି ଏବେ କରୁଛ ନା କଣ?
ହଁ ପଢା଼ ପଢି଼ କରୁଛି।
ହଁ ଏବେ କୋଉ କ୍ଲାସ ପଢୁ ମାନେ କଲେଜ ଯାଉଥିବ ତ
ହଁ କଲେଜ ଯାଉଛି।
ହଁ। ଏଇ ଯୋଉ ନାଇଁ ମୋର ମ୍ୟାରେଜ ହେଇଗଲାଣି ଆଉ ମୋର ଗୋଟେ ବର୍ଷ ଗୋ-ଗୋଟେ ବର୍ଷ ହେଇଗଲା ମ୍ୟାରେଜ। ଏଇ ଯୋଉ ଜାଣିଛନ୍ତି ରଜକୁ ତ ମୋର ମ୍ୟାରେଜ ହେଲା। ମୋର ଆନିଭର୍ସରୀ ହେଲା ସେଥିପାଇଁ ବର୍ଷେ ହେଲା ଆମ ଏଇ ରଜ ଫାଷ୍ଟ ରଜକୁ ମୋର ବର୍ଷେ ହେଲା।
ଓହୋ। ଆଚ୍ଛା।
ଏଇ ଯୋଉ ସଡକ ଯୋଉ ଦୁର୍ଘଟଣା ଯୋଉ ଘଟୁଛି ତମେ ତ ପାଠ ପଢିଛ କଲେଜ ଯାଇଛ ସେଇ ଯୋଉ ଦୁର୍ଘଟଣା ଘଟୁଛି ଆମେ କେମିତି ହଁ ଜନ ସେମ୍ବାର ମାନଙ୍କୁ କେମିତି ସୁରକ୍ଷିତ ରେ ହୋଉଛି ଯିବେ ମାନେ ଆମେ କେମିତି ସୁରକ୍ଷିତ ରହିବା ସେଟା ବେ କି ଛି ଜାଣିଛୁ କି ଦି ମୋତେ ଟିକେ ବୁଝେଇ ଦିଅନ୍ତ ମୁଁ ବୋହୁତ ଖୁସି ହୁଅନ୍ତି।
ପ୍ରଥମତଃ ନିଜକୁ ସୁରକ୍ଷା ଦେବାଟା ନିହାତି ଜରୁରୀ ମାନେ ଗାଇଡିରେ ଯିବା ଆସିବା କରିବା ବେଳେ। ଯେହେତୁ ଯଦି ଦି ଚକିଆ ଚଲଉଛନ୍ତି। ତାହେଲେ ହେ-ହେଲମେଟ ପିନ୍ଧିବା ଦରକାର ଆଉ ଆଉ ଚାରି ଚକିଆ ଚଳେଇଲେ-ଚଲେଇଲା ବେଳେ ଯେ ନିହାତି ଉଁମ୍ ସିଟବେଲ୍ଟ ବାନ୍ଧିବା ଦ ଦରକାର୍ ଆଉ ଗାଡ଼ିର ନିୟମ ମାନିବା ଦରକାର ପାଖରେ ବାକି ଗାଡ଼ି କାଗଜ ପ ତ୍ର ବି ରହିବା ଦରକାର ଆଉ ଯୋଉ ଯେତେ ବି ଆ ଲୋକ ପ୍ରାୟତଃ ମଦ ପିଇକି ଯିବା ଆସିବା କରୁଛନ୍ତି ସେମାନଙ୍କୁ ନିବାରଣ କରିବା ନିହାତି ଦରକାର। ନହେଲେ ସେମାନଙ୍କ ଯୋଗୁ ହିଁ ତ ବେଶୀ ଦୁର୍ଘଟଣା ହଉଛି ନା।
ହୁଁ।
ଆଉ ନିଜେ ବି ସୁରକ୍ଷା ଅ ନିଜକୁ ସୁରକ୍ଷିତ ରଖିକି ଗାଡ଼ି ଚଲେଇବା ଦରକାର। ଆଗ ପଛ ଦେଖିକି ଗାଡ଼ି ଆସ୍ତେ ଚଲେଇଲେ ଦୁର୍ଘଟଣା ହବ ନାହିଁ।
ଯାଇ ହଉ ମତେ ତମେ ଏତେ ବୁଝେଇଲ ଦୁର୍ଘଟଣା ବିଷୟରେ ମୁଁ ଜାଣିନଥିଲି ତମେ ମତେ ବୁସ୍ ଝେଇଲ। ଏଥିପାଇଁ ଥାଙ୍କ୍ ୟୁ ଆଉ ଆଉ କଣ କୁହ? ଆଉ ପାଠ ପଢ଼ା ଏବେ କେମିତି ଚାଲିଚି ତମର?
ହଁ ଭଲ ଚାଲିଚି ସବୁ ଆଉ।
ଉଁ ହୁଁ ଆଉ କୁହ?
ଆଉ
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ମୋ ଆମ ଘରେ ମୋ ଶାଶୁ ଶଶୁର ଆଉ ମୋ ଯେ ଶାଶୁ ଜଣେ ଅଛନ୍ତି ଆଉ ମୋର ଯାଆ ମୋର ଗୋଟେ କୁନି ପୁତ୍ରା ଅଛି ଛଅ ମାସ ହବ ତାକୁ ଆଉ ମୋର ଦେଢ଼ୁଶୁର ଅଛନ୍ତି ମୋ ଯା ଅଛି ଏମିତି ସମସ୍ତେ ଅଛୁ ଆଉ। ମୁଁ ମୋ ହଇଜ୍ ବେଣ୍ଟ୍।
ଆପଣଙ୍କ ଘରଟା କୋଉଠି?
ଆଁ?
ଆପଣଙ୍କ ଘରଟା କେଉଁଠି?
ଉଁ ଆମ ଘର ହୋଉଚି ଅନଳ।
ଓହୋ।
ଆମର ସୁକିନ୍ଦା ସାଇଟ୍ ବ ନୁହଁ ଆମର ହଉଛି ଢେଙ୍କାନାଳ ସାଇଟି।
ହଁ ଜାଣିଛି ଜାଣିଛି।
ହୁଁ ଢେଙ୍କାନାଳ ତ ଆସିଥିବ ନା?
ଢେଙ୍କାନାଳରେ ମୋ ମାମୁଁ ଘର ପା ଯୋଉ କୁନିନ୍ଦା ପାଟଣା ସେଇଟା ମୋ ମାମୁଁ ଘର।
ଓହୋ କୁନିନ୍ଦା ପାଟଣା ତମ ମାମୁଁ ଘର।
ହଁ।
ଅ ହ।
ହୁଁ।
ଆଉ କଣ କୁହ?
ଆଉ କଣ ଖିଆପିଆ ହେଇଛି ଆଜି?
ବୁଲାବୁଲି କଲ?
ରଜରେ ହଁ ରଜରେ ମାମୁଁ ଘରକୁ ଯାଇଥିଲି।
କୁହନ୍ତି ରଜରେ ଝିଅ ପିଲା ମାନଙ୍କର ବହୁତୁ ଭଲ ରଜ ପାଳନ କରନ୍ତି ସବୁଆଡ଼େ ବୁଲନ୍ତି ତାଙ୍କ ପାଇଁ ତ ରଜ ଟା ନା। ତମେ ରଜ କେମିତି ସେଲିବ୍ରେସନ କଲ ମତେ ଟିକେ କୁହ?
ରଜରେ ତିନି ଦିନ ପାଇଁ ତିନିହଳ ଡ୍ରେସ୍ ହେଇଥିଲା ପିଠା ପଣା ଖାଇ ସଜବାଜ ହେଇକି ଆଉ ଯେହେତୁ ମୋ ମାମୁଁ ଘରେ ରଜ ମହୋତ୍ସବ ପଡିଥିଲା ଦୋଳି ପଡିଥିଲା ଏମତି ସବୁ ମଜା ମସ୍ତିରେ ରଜ ବିତିଲା ଆଉ।
ଆଉ କଣ କଣ ପିଠା ଆଇଟମ ହେଇଥିଲା କହିଲ ମତେ ଟିକେ ମୁଁ ବି ଟିକେ ଶୁଣେ ମୁଁ ବି ଶିଖିବି ନା ନାଇଁ?
ହାହା ମୁଁ ବନେଇନି ଯେହେତୁ ମାମୁଁ ଘରକୁ ଯାଇ ଥିଲି ତ ମୋ ମାଉସୀ ବନେଇଥିଲେ ଏସବୁ ଖାଇବା ପାଇଁ।
କଣ କଣ ପି ଠା ତ ଖାଇଲ ସେଇଟା ଟିକେ କୁହ?
ଆ ପିଠା ମୋ ମାଉସୀ ଉମ୍ ବନେଇଥିଲେ ପୋଡ ପିଠା ବନେଇଥିଲେ ଆଉ ତାପରେ ଇଟିଲି ତରକାରୀ ଚକୁଳି ପିଠା ଦହି ବରା ହେଇଥିଲା ବରା ତର୍ କାରୀ ଏମତି ବୋହୁତ ସାରା ଖାଇବା ଖାଇଛି ଆଉ। ଆପଣଙ୍କ ଆଡେ ରଜ କେମିତି ହେଇଥିଲା?
ହୁଁ ଆମ ଆଡେ ତ ବୋହୁତ ଭଲ ଭାବରେ ରଜ ହେଇଥିଲା ଯେହେତୁ ଓ ରଜରେ ଫାଷ୍ଟେ ରଜଦିନ ରଜ ଚାରିଦିନି ହୁଏ ଆଉ ଚି ଫାଷ୍ଟ୍ ରଜ ଦିନ ମୁଁ ମୁଁ ମୋ ସ୍ୱାମୀ ସେ ଦିଜଣ ଆମେ ଯାଇଥିଲୁ କପିଳାସ ବୁଲିକି ଆଇଲୁ ଜାଣିଥିବ ତ କପିଳାସ ନା ଜାଣନ?
ହଁ ହଁ କପିଳାସ ମୁଁ ଜାଣିନି ନା ଆମ ଢେଙ୍କାନାଳର ଗୋଟେ
ସୋନରୁ ଫେବରେଟ ଦି ମାନେ ଫେମସ ଦିନଷ ମାନେ ଭଗବାନଙ୍କ ଡୋରି ନ ନାଗିଲେ କପିଳାସ କେବେ ତମେ ଯାଇପାରନ ଏମିତି କୋହୁଥିବ ଯିବି ଯିବିନି ଯିବି କିନ୍ତୁ ଏଇ ଯାଇପାରିବନି ତାଙ୍କ ଡୋରି ଲାଗିଲେ ତମେ କେବେ ବି କୋଉଠି ରହିପାରିବନି ନାର ନିଶ୍ଚୟଁ ଯିବ ହୋଉଚି ଠାକୁରଙ୍କ କତି ମହାଦେବଙ୍କ କତି
ହୁଁ ନିହାତି ମୁଁ ଏବେ ଯାଇଥିଲି ଏଇ ଦି ତିନି ମାସ ତଳେ ଯାଇକି ବୁଲିକି ଆସିଥିଲି।
ହୁଁ ଆଉ ତମେ ଯଦି ଯାଇଥିଲ ତମେ କୁଆଡେ କୁଆଡେ ବୁଲିଲ ମତେ ଟିକେ କୁହ।
ମୁଁ ଯାଇଥିଲି ମାନେ ଶ୍ରୀକପିଳାସ ପାଖରେ ଦେଓଗାଁ ବୋଲି ଯୋଉ ଗୋଟେ ଜାଗା ସେଠି ଜଣେ ମୋ ମାମୁଙ୍କ ଘର ଅଛନ୍ତି ତ ତାଙ୍କ ଘରକୁ ଯାଇଥିଲୁ। ସେଠୁ ଯାଇକି ଫାଷ୍ଟ ସକାଳୁ ଯାଇଁ ମନ୍ଦିର ଦର୍ଶ ର୍ଶନ୍ କଲୁ ତାପରେ ଯୋଉ ଅ ପାର୍କ ଅଛି ପାର୍କରେ ବୁଲାବୁଲି କଲୁ ତାପରେ ଉଁ ଯାଇଥିଲୁ ସାଇ ମନ୍ଦିର ଯାଇଥିଲୁ ସେତିକି ସେଇଠୁ ବୁଲାବୁଲି କରି ଘରକୁ ଫେରି ଆସିଥିଲୁ।
ଅହ। ନାଇଁ ଆମେ ଯାଇଥିଲୁ ଉଁ
ଆପଣ ପାର୍କ ଯାଇଥିଲେ ନା?
ନାଇଁ ସେମିତି ସେ ପାର୍କ ଆଡେ ଆମେମାନେ ଯାଇନୁ। ଆମେ ଯାଇଥିଲୁ ହୋଉଚି କି ଉମ୍ ଏ ତମେ ପାହାଚି ପଟେ ଯାଇଥିଲ ନା ବାଙ୍କ ପଟେ ଯାଇଥିଲ?
ଉଁ ବାଙ୍କ ପଟେ ଦେଇକି ଯାଇଥିଲୁ।
ଅଁ ଆମେ ବି ସେଇ ବାଙ୍କ ପଟେ ଦେନୁ କାରଣ ଆମ ଅ ଇଏ ନାଇଟ୍ ଡ୍ୟୁଟି ଉଁ ହୋଉଚି ଯାହାହେଲେ ମୋ ସ୍ୱାମୀ ନାଇଟ୍ ଡ୍ୟୁଟି କରିକି ଆଇଚନ୍ତି ନା ସିଏ ଆଉ ପାହାଚ ବାଟେ ଚାଲିକି ଆଉ ଯାଇପାରିବେନି ସେ ସେଥିପାଇଁ ଆମେ ବାର ଆଙ୍କ ଦେଇକି ବାଟେ ଗଲୁ ପାର
ତେରଶ ବାଉନ ପାହାଚ ଆଉ କମ ହେଲାଣି ନା ପାହାଚ ଚଢିବା ବେଳକୁ।
ହେପା ସେଥିପାଇଁ ଆମେ ବାରା ହୋଉଚି ପାହାଚପାଟେ ଗଲୁନି ଆମେ ବାରମଙ୍କ ପଟେ ଦେଇକି ବାରମଙ୍କ ପାଟେ ଯଦି ଦେଇକି ଗଲେ ବୋହୁତ ସୁରକ୍ଷି କ୍ଷିତ ଭାବରେ ଅ ମାନେ ସୁରକ୍ଷା ବି ବୋହୁତ ଭଲ ଭାବରେ ରଖିଚନ୍ତି କାରଣ
ହଁ।
ପୋଲିସ ମାନେ ଗୋଟେ ଗୋଟେ ବାଙ୍କ ଦେଇକି ରହିଥାନ୍ତି ସେମାନେ ଆମକୁ ଓ ସତର୍କତା କହିଦିଅନ୍ତି ମାନେ ସ୍ଲୋଳି ଗାଡି ନବ ଆଉ ଗାଡି ସେଇ ଆଗକୁ ନେଲେ ତାପରେ ସେଠି ଟିକେଟ କରିଦିଅନ୍ତିି େ ଟ କରିଦେଲା ପରେ କହିବେ ଗାଡି ଟା ବି ସାଇଡ କରିକି ରଖିଅ ଆମ ସୁରକ୍ଷା ରେ ତମ ଗାଡି ରହିଲା
ହୁଁ ହୁଁ ସେ ହୁଏ ଗାଡି ସୁରକ୍ଷିତ ରହିବାଟା ବି ନିହାତି ଜରୁରୀ ନା
କ ଆଜି କାଲି ବହୁତ ଚୋରି ହେଇଯାଉଛି ନା ସେଥିପାଇଁ ଟିକେ ଗାଡି ବି ସୁରକ୍ଷିତ ରଖୁଛନ୍ତି ପୋଲିସ
ସେଇଟା ନିହାତି ଜରୁରୀ କାହିଁକିନା ଆଜିକାଲି ବହୁତ ମାତ୍ରାରେ ଚୋର ଚୋର ମାନେ ବଢିଯାଇଛି
ହୁଁ ତାପରେ ବି ଆମେ ଗଲୁ ତାପରେ ହଉଛି ବହୁତ ଭିଡ ହେଇଯାଇଥିଲା କାରଣ ପହଞ୍ଚିଲା ବେଳୁ ଟିକେ ହେଇଯାଇଥିଲା ଦଶଟା ସାଢେ ଦଶଟା ହେଇଗଲା ନା ସେଥିପାଇଁ ହଉଛି ଭିଡ ହେଇଯାଇଥିଲା ବହୁତ ଲମ୍ବା ହେଇଯାଇଥିଲା ପୂଜା ସାରିକି ଆସୁ ଆସୁ ଗୋ ଗୋଟେ ହେଇଗଲା ତାପରେ ଗୋଟେ ହେଇଗଲାଠୁ ତାପରେ ହେମତି ବୁଲାବୁଲି ଜାଣ ନାଇଟ୍ ଡିଉଟି କରିକି ଆାଇଛନ୍ତି ନା ସେଥିପାଇଁ ଆମେ ବୁଲାବୁଲି ଆମେ ଭାବିଥିଲୁ ସାଇ ମନ୍ଦିରକୁ ଟିକେ ବୁଲି ଯାଇଥାନ୍ତୁ ସେଟା ବି ହେଲାନି କି ଏନ୍ତୁଡ଼ି ଶାଳ ଆଡେ ତାନ୍ ତୁଡ଼ି ଶାଳ ଆଡେ ଯାଇପାରିଲୁନି ସେଠୁ ଆମେ ଦେବସବା ବି ଟିକେ ଦେଖିପାରଲୁନି ସେଥିପାଇଁ ଆମେ ଅଧାରୁ ମହାଦେବଙ୍କୁ ଦେଖିଦେଇକି ଆମେ ଅଧା ଆଟରୁ ପଳେଆଇଲୁ ତାପରେ ଆଇଲୁ ଟିକେ ସପିଙ୍ଗ ଫକିମ ଟିକେ ସପିଙ୍ଗ କଲି ଯେହେତୁ ମୋର ଆନିବର୍ସରୀ ଟିକେ ସପିଙ୍ଗ ବା କରିକି ଆସିକି ତାପରେ ଆସିକି ଟିକେ ଖିଆପିଆ କରିକି ଟିକେ ରେଷ୍ଟ ନେଲୁ ତାପରେ ସେ ତାଙ୍କର ଡିଉଟି ଗଲେ ଏମିତି ଆଉ ଫାଷ୍ଟ ରଜଟା ଗଲା ଆଉ ତମେ ସେଖେଣ୍ ରଜ ଦିନ କଣ କଲ
ସେଇ ସେମ ସେକେଣ୍ଡ ରଜ ଦିନ ବି ନୂଆ ଡ୍ରେସ ପିନ୍ଧିକି ପିଠା ପଣା ଖାଇକି ନେ ଏଞ୍ଜୟ କରିଥିଲୁ ଆଉ
ଅ ହଉ ମୋର ଟିକେ କାମ ଅଛି ମୁଁ ତୁମକୁ ପରେ କଲ କରୁଛି
ହଁ ହଁ ଠିକ ଅଛି।
ହଉ
ହଉ